ହ୍ୟାଲୋ କଣ କରୁଛନ୍ତି?
ଆଜ୍ଞା ନମସ୍କାର।
ନମସ୍କାର। କଣ କରୁଛନ୍ତି?
ବସିଥିଲି।
ଆଜ୍ଞା ରୋଷେଇ ସଇଲାଣି। ହଁ ରୋଷେଇ କଲେ।
ଆଆ ପଣ?
ଏଇ ବସ।
ରୋଷେଇ ରୋଷେଇ ହେଲେ ଏଇ ଭାତ ଭାତ ଆଉ। ହ। ତରକାରୀ ହେଇଛି ଯୋଉ ଆମର ଛୁଇଁ ଆଳୁ ବେସର ଆଉ ଭଜା ହରିକା ହେଇଛି ଆଉ।
ହଁ ରୋଷେଇ ଭାତ ସବୁ ସୋଇଲାଣି ଖରା ବେଳେ ଖାଇବା। ଖାଇ ସାଇଲେନି।
ନାଇଁ ନାଇଁ ଖାଇନୁ।
ଖାଇନାହାନ୍ତି।
ନାଇଁ ଆଉ ଟିକେ ଗଲେ ଖାଇବୁ ଆଉ
ଆଛା ଆଉ ଯୋଉ ଏବେ ବୋଧେ ଜଗନ୍ନାଥଙ୍କ ଅଣସର ଗଲେ ଘରେ ରହିଲେ ସେ ଯୋଉ ଅଲାରନାଥରେ ଏହାପରେ ବୋଧେ ବାହାରନ୍ତି ମାନେ ଦେଖା ଦିଅନ୍ତି।
ହଁ ଶୁଣିଥିଲି।
ମୁଁ ବି ଜାଣିନଥିଲି ମୁଁ ଏଇ ରିଲସ ଦେଖୁଥିଲି ଦେଖିଥିଲି।
ଆଜ୍ଞା।
ସେ ମାନେ ଏଇ ଅଣସର ଘରୁ ଥିଲା ବେଳେ ଠାକୁରଙ୍କ ଦର୍ଶନ କରନ୍ତି ବୋଲି।
ଆଜ୍ଞା ଆଜ୍ଞା।
ଉ ଦେହ ଭଲ ଅଛି।
ଆଜ୍ଞା ଭଲ ଅଛି ହେଲା।
ହୁଁ ହୁଁ।
ଆଉ ଆପଣ?
ହଁ ମୋର ବି ଭଲ ଅଛି ଆଉ ହଁ ମୁଁ ସକାଳେ ଯାଇ ଖାଇଥିଲି। ଆଜ୍ଞା ସକାଳେ ଖାଇଥିଲି ପିଠା ଖାଇଥିଲି ପିଠା ଡାଲମା ଖାଇଥିଲି। ଆଉ ଖରାବେେଳ ଖାଇବା ଖାଇନି ଆଉ
ଓହୋ ରୋଷେଇ ସରିଗଲାଣୀ।
ହଁ ହଁ ରୋଷେଇ ସରିଲାଣି। ହ ମାଇଁ କଣ ଭେଣ୍ଡିଭଜା ହେରୀକା କରିଛନ୍ତି। ଆଉ
ଓ ହୋ।
ମାମୁଁ ଘରେ ଅଛି।
ହଁ ବୁଲିବାକୁ ଆସିଥିଲି କାଲି ଆସିଥିଲି କାଲି ପଳେଇ ଥାଆନ୍ତି। ଆ ବର୍ଷା ହଉ ଲା ତାପରେ ଡେରି ବି ହେଇଗଲା ଆଉ ଯାଇପାରିଲୁନୁ ଗଲୁନି ଆଉ
ଓହୋ।
ଏହ।
ହ କୋଉ ଗାଁ ଆପଣଙ୍କ ମାମୁଁ ଘର?
ନା ନାଇଁ ସେମିତି କହିହେବନି ଆଉ
ଓହୋ ହଉ ଠିକ ଅଛି ଆମର ଅଛନ୍ତି କାମ ଚାଲିଛି। ଏ ସବୁ କାମ ଚାଲିଛି।
ହୁଁ।
ଏଇ ଯୋଉ ଆ ପାନ ହେରିକା ଆମର ଯୋଉ ଚାଷ ହୁଏ। ଏପଟେ ସେଇ କାମ ଚାଲିଛି ପାନ ବିକ୍ରି ହବାକୁ ଯିବା ସେଇ ସବୁ ଉପରେ ଆଉ
ପାନ କଣ କେମିତି ଚାଷ ତାର ପ୍ରଣାଳୀଟା କଣ କେମିତି?
ପ୍ରଣାଳୀ ତ ମୁଁ ବିଶେଷ କିଛି କହିପାରିବିନି କାହିଁକି ନା ମୋର ନୂଆ କି ଲା ଆଉ ଯେତିକି ଜାଣିଛି ମାନେ ଅଛି ଆମର ଗୋଟେ ବଡ ବରଜ ଅଛି ପାନର ଆଉ
ଆଜ୍ଞା।
ମାନେ ବର୍ଷକ ଥରେ ତାର କାମ ହୋଇଥାଏ ମାନେ ସବୁ ଯେମିତି ଆମେ ବାଡ ଦଉ ଯେ ମାନେ କିଛି ଗୋଟେ ଫସଲ ହରିଆ ଲଗେଇଲେ ସେମିତି ତାର ତୁ ମୁଁ ଛୋଟ ଛୋଟ ବାଡ଼ ହେଇ ହେଇ ପୁରା ବହୁତ ବାଡଟେ କରାହୁଏ। ଆଉ ଯେ ସେଥିରେ ପାନ ଲଗିଆ ହୁଏ ପାନ ମାଟି ତଳେ ପୋତା ହେଇକି ସେଇଟା ଲଗିଆ ହୋଇଥାଏ। ତାପରେ ପିଡିଆ ହାରିକା ଦେଲେ ସେ ପାନ ଧୀରେ ଧୀରେ ବଢି ବଢିକି ଆ ହୋଇଥାଏ ଆଉ ତାପରେ ତାକୁ ତୋଳେଇଲେ ସେ ପୁଣି ନୂଆପାନ ହୁଏ ପୁଣି ତାକୁ ଖସିଆ ହୁଏ। ତଳକୁ ଅଛି ତାର ପାନ ପୁଣିତ ଖସେଇ କି ମାଟିରେ ପୋତା ହବ ପୁଣି ସେ ନୂଆପାନ ନ ହବ ଏମିତି ହୁଏ ଆଉ
ମାନେ ଯୋଉଟା ପାନଟା ଚାରା ପୋତିଆକୁ ପଡେ ନା ଆ
ନାଇଁ ନାଇଁ ଚାରା ନାହିଁ ସେ ପାନ କୁ ପ
ସେ ଯୋଉ ପାନର ଡେମ୍ଫ?
ଅ, ସେଇଟା ତ ମୁଁ ବିଶେଷ କିଛି କହିପାରିବିନି। ସେ ପାନ କୁ ପୁତନ୍ତି ଶୁଣିଥିଲି।
ଆଚ୍ଛା, ହଁ ଥିବ ତାର ମାନେ ହଁ ବିହ, ଆଚ୍ଛା।
ତାହେଲେ ତୋମ ସହ ସେଟା ବୁଝେଇ କହିଦେବି ଆମ ମାମା ହେରିକାଙ୍କୁ ପଚାରିକି ଆଉ।
ହଁ, ହଁ, ହଁ। ତାହେଲେ ଆପଣଙ ପାନ ଫାନ ଚାଷ ହୁଏ ନାଇଁ କି? ତଥାପି ଯେତେବେଳେ ସେ ପାନ ତୋଳନ୍ତି କେତେ ଯେ ପାନ ତଥାବି ବାହାରେ?
ପାନ ଆମର ଯାହା ହେଲେ ସପ୍ତାହ କୁ ଦି ଥର ତୋଳା ହୁଏ। ଆଉ ଥରକୁ ବାହା ରେ ସେଇ ପାଞ୍ଚ ହଜାରେ, ଛଅ ହଜାରେ କେତେବେଳେ ଚାରି ହଜାର ଏମିତି ଆଉ ଥରକୁ ବାହାରେ।
ଆଚ୍ଛା, ମାନେ ଲୋକ ଆସିକି ନେଇଯାଆନ୍ତି ନା ଘର ପାଖରୁ ଆପଣ ନେଇକି ବିକ
ନାଇଁ ନାଇଁ ଆମର ଯୋଉ ଆସ ସନ୍ତି ବଡ ବଡ ବେକରି ସବୁ ଆସନ୍ତି। ଆଉ ମାର୍କେଟ୍ କୁ ଖାଲି ନେଇଗଲେ ଯୋଉ ହା ଟ ପଡୁଚି, ନେଇଗଲେ ସେ ସେଠି ରଖିଲେ ସେ ଆସିକି ନେଇଯାଆନ୍ତି କିଣିକି ଏକାଳେ ମୋଟାର ନେଇଯାଆନ୍ତି। ସିଏ ନେଇକି ଦୋକାନ ରେ ବିକିବେ କୋଉଠି ବିକିବେ ଆଉ।
ଆଚ୍ଛା, ଆଚ୍ଛା। ଭଲ ପାନ ଚାଷରେ ତାହେଲେ ଭଲ। ତୋମେ ଅ, ଆପଣଙ୍କର ଲୁଣି ମାଟି ବୋଲି ପୁ-ମାନେ ପାନ ହେଇଯାଉଛି ନା ସବୁ ମାଟିରେ ଏଟା ହବ? ଜାଣିଛନ୍ତି କି?
ନାଇଁ ସବୁ ମାଟିରେ ଏଇଟା ହବନି।
ସେଇଟା ଓହୋ, ମୋତେ ବି ସେୟା ଲାଗୁଥିଲା। ହେଇଥିବ ଯେମ ତି ଗୋଟେ ଗୋଟେ ଗୋଟେ ଗୋଟେ ମାଟିରେ ହୁଁ, ଗୋଟେ ଗୋଟେ ଫସଲ ହୁଏ ନା।
ଆଜ୍ଞା, ଏପଟ, ହଁ ସିଏ ଆମ ପଟ ଏରିଆ ଯୋଉ ଅଛି ଆମର ଯେମିତି ଆମ ପୁରୀ ଡିଷ୍ଟ୍ରିକ୍ଟରେ ସେପଟେ ମାଟି ଅଲଗା ଅଛି ସେପଟେ ହବ ନାହିଁ। ଆଉ ଏପଟେ ଆମର ଟିକେ ବାଲିଆ ମାଟି ଅଛି। ତ ସେ ତି ଯୋଗୁ ହେଇଯାଉଛି, ଭଲ ହଉଛି ବି ପାନ ନଷ୍ଟ ହବାର ନାହିଁ ସେମିତି କିଛି।
ହୁଁ, ହୁଁ।
ବର୍ଷ ସାରା ହଉଛି ତ ପାନ ଆଉ କିନ୍ତୁ ଥରେ କାମ ହୁଏ ତାର ଭଲସେ। ତାପରେ ମଝିରେ ମଝିରେ ତାର ଯତ୍ନ ନିଆ ହବ ପିଡ଼ିଆ ହେରିକା ଦିଆହେଇକି।
ଆଚ୍ଛା।
ଆଜ୍ଞା।
ପିଡିଆ ତାକୁ ସବୁ ସପ୍ତାହରେ ଦବାକୁ ପଡେ ନା ସବୁ ମାସରେ?
ନାଇଁ ସବୁ ସପ୍ତାହ ନାଇଁ, ଯୋଉ ପାନ ଯୋଉ ଦିନେ ଏଇନା ହେଠି ବର୍ଷା ଦିନେ ଚାଲିଛି ଏ ନଷ୍ଟ ହେଇଯିବ, ସେଇ ଅନୁସାରେ ପିଡିଆ ଦିଆ ହବ। ଆଉ ଉଁ, ଥାଉ ସଦା ଯୋଉ ପୋକ ହେରିକା ନହେବେ ବୋଲି ତାର ମେଡିସିନ୍ ଅଛି, ଯୋଉ ଔଷଦ ସେରାକ ପଡିବ। ଆଉ ପାନ ପୁଣି ଯେତେବେଳେ ତୋଳା ହେଇଥିବ ତା ପରେ ତୋଳା ସରିଗଲା ପରେ। ତାର ପୁଣି କାମ ଅଛି ସିତେ ଖସିଆ ହବ ସବୁ, ଖସେଇକି ପୁଣି ଆଉ ଥରେ ପୁତିଲେ ସେ ପୁଣି ନୂଆ ପାନ ହବ।
ଆଜ୍ଞା।
ପୋତା ହବ ମାନେ ତାପରେ ମାଟି ମଡେଇଦେବେ ଖାଲି ଆଉ।
ଆଁ, ହୋ, ଓହୋ।
ଯୋଉ ପାନଟା ଆମର ଡଙ୍କ ଭଳିଆ ମାଡ଼େ ନା।
ଆଜ୍ଞା, ଆଜ୍ଞା।
ସିଏ ସବୁ ପାଖୁଡି ପୋତା ହେଇଥିବ ସେ ଉପୁରୁ ଉପୁରୁ ମାଡ଼ଥୁବ। ତାକୁ ଖସେଇକି ସେ ମାଟିରେ ପୋତିଲେ, ସେ ପୁଣି ନୂଆ ପାନ ଉତ୍ପତ୍ତି ହେବ ଉପରୁକୁ।
ଓହୋ, ତାନେ ଭଲ। ମାନେ ଆଉ ମଞ୍ଜି ଫଞ୍ଜି ପୋତିିବାକୁ ପଡିବନି, ସେ ଚାରାକୁ ମାନେ ସେଇ ଲଟାଟାକୁ ଆଣିକି ପୋତିଦେଲେ ଆଉ ଗୋଟେ ନୂଆ ଗଛଟେ ହେଇଯିବ। ଲଟା ଜାତିୟ ତାହାଲେ ଗଛ
ଆଜ୍ଞା।
ହଁ ବଢିଆ ଆଉ ଭଲ ଚାଷ।
ହଁ ଭଲ ପରିଶ୍ରମ ଅଛି ଟିକେ ଆଉ।
ହୁଁ ସବୁ ଜିନିଷରେ ପରିଶ୍ରମ ଅଛି ଚାଷ ମାନେ ପରିଶ୍ରମ। ମୁଁ ଏଟା ବି ଶୁଣିଚି କି ପାନ ଚାଷ ମାନେ ଗୋଟେ ଗୋଟେ ଚାଷ ସମସ୍ତଙ୍କୁ ମାନେ ସୁହାଏନା। ମାନେ ମ୍ ଜଣ ଜଣଙ୍କୁ ଉଁ ସୁହେଇବ ତ ଜଣ ଜଣଙ୍କୁ ସୁହାଇବନି ମାନେ ଟୋଟାଲି ହବନି ଗଛ ମରିଯିବ ପଇସା ବୁଡ଼ିଯିବ ଏମିତି ହୁଏ।
ଆଜ୍ଞା ହଁ ସେମତି ଅଛି।
ଉଁ। ଯାହା ହୋଉ ବୋହୁତ ଖୁସି ଲାଗି ହଁ ଯା ଧାନଚାଷରେ ତ ପ୍ରାୟ ଦଶ ଲା
ଆଜ୍ଞା।
ଯୋଉ ବର୍ଷା ଯୋଉ ଜୋରରେ ହେଇଯିବ କିମ୍ବା ଗୋଟେ ଗୋଟେ ଥର ବର୍ଷା ଟୋଟାଲି ହବନି।
ଆଉ ବନ୍ୟା ହଇରାମ୍
ହଁ ବନ୍ ସତକଥା ହଁ ହଁ ଠିକ କଥା ବନ୍ୟା ବି ହେଇଯିବ। କେତୋବେଳେ ବି ହୁଏନା।
ତା ହବନା।
ହଁ ପା। ତାପରେ ବି ଧା ଧାନକୁ ଚିନ୍ ଯତ୍ନ ନବାକୁ ପଡେ ତା ନହେଲେ କଣ ଚଳିବ। ମାସକୁ ମାସ ଟିକେ ଦିଏ ତେଣୁ ଧାନକୁ ପୁରା ପୁରା ଉଁ ଜଗି ରଖିକି ବସେଇବାକୁ ପଡିବ ତାକୁ ସେ ଚାରାକୁ ଆଣି ପୋତ ତାକୁ ରୋ ତାପରେ ତାକୁ ହୁଁ ମାନେ ସାର ପକା, ଘାସ ସଫା କର, ଘାସ ଔଷଧ ପକା। ବିଦା ଦେ। ଏମତି ସବୁ ଦେଲା ବେଳକୁ ମାନେ ବୋହୁତ ତାର ପ୍ରୋସେସ୍।
ଆଜ୍ଞା।
ଯାହୋଉ ଆଉ ହଁ ବୋହୁତ ଖୁସି ଲାଗିଲା ପାନ ଫାନ ଆପଣଙ୍କର ଚାଷ ହୋଉଚି ମୁଁ ନୂଆ ଫାଷ୍ଟ ଟାଇମ ଶୁଣିଲି। ଆ ମୁଁ କେବେ ଶୁଣିିନଥିଲି ଆମ ଘର ପାଖରେ ଜଣେ ପାନ ହଁ ଗୋଟିଏ ଗଛ ଲଗେଇଚନ୍ତି।
ହଁ ସେମତି ତ କୁତି ଦିଜେ ଲଗୋଉଛନ୍ତି।
ସେମତି ଗୋ ମାନେ ଛୋଟ ଛୋଟ ଅ ଚାରି ପାଞ୍ଚଟା ସେଇ ଗଛରରେ ପାନ ହେଇଥିବ। ପାନ ପତ୍ର ଆଉ ମାଟି ଆଳୁର ପତ୍ର ସ-ସମାନ ଦେଖିବାକୁ ନୁହଁକି? ଆମେ ଛୋଟ ବେଳେ କଣ କରୁନା ଆମେ ଖେଳିବା ପାଇଁ ଯୋଉ ସେ ଯୋଉ ଆ ମାଟି ଆଳୁର ପତ୍ର ଆଣି ପାନ କରିକି ଖେଳୁ। ମାନେ ଖାଉନା କିନ୍ତୁ ତ ଖେଳୁ ତାକୁ ଆଣିକି ମଜା ଲାଗେ। ସବୁ ନିଜେ ନି ହଁ ନିଜେ ନିଜ ଦୋକାନ କରଦୋବୁ ଦୋକାନ କରିକି ସେ ପାନ ଭାଙ୍ଗି ଦୋଉ ତାପରେ ପସଥିବା ଆମର ବାଲି ପସଥିବ, ଇଟ ଗୁଣ୍ଡ ପସଥିବ, ଆଉ ମା ଟି ଛୋଟ ଛୋଟ ମାଟିର ଯୋଉ ଇଏ ଥିବ ସେଟା ହୋଉଚି ଗୁଆ ଛୋଟ ଛୋଟ ମାଟିର ବିଣ୍ଡାଗୁଡା ହୋଉଚି ଗୁଆ।
ଆଜ୍ଞା।
ସେଗୁଡାକୁ ମୋଡିକି ଆମେ ଖେଳୁୁ। ମୁଁ ତ କେତେ ଦୋକାନ ପକେଇଛି ଦୋକାନରେ ଯିବି ସବୁ ଆମର ବି ଆଠିଣିକିଆ ଚକଲେଟା ମିଳେ ଆଉ ଯୋଉ କାଠି ଚକଲେଟ ହୋଉଚ୍ ଛୋଟ ଛୋଟ ଚକଲେଟ୍ ହୋଉ ସେ ଜରିକି ନେଇ ଆସିବି ତାଦେହରେ ଗୋଟେ ଗୋଟେ ଗୋଡି ପୁରେଇ ଦେଇକି ମୋଡି ଦେବି ସିଏ ହେଇଗଲା ମର ଚକଲେଟ ଚକୋଲେଟ ହେଇଗଲା। ଆଉ ଏ ପାନ ତ ହେଇଗଲା ଆଉ ଛୋଟ ଛୋଟ ଡବାରେ ସବୁ ଫୁଲ ରଖିବି। ନହେଲେ ଇଟା ଗୁଣ୍ଡ ରଖିବି ନହେଲେ ଛୋଟ ଛୋଟ ଇ ଇଟା କେଇଟା ରଖିଲି ଏମିତି ସବୁ ର
ଆଜ୍ଞା
ସେମାନେ ପୁଣି ପଇସା ବତରେ କଣ ହେଇପାର। ଆଉ ଆମେ ଛୋଟବେଳ ଖେଳୁ ପଇସା ବଦଳରେ ଗଛର ପତ୍ର ସବୁ ଯିବେ ଡଙ୍ଗର ଗଛରୁ ପତ୍ର ତୋଳିବେ। ପତ୍ର ଦୋଳିକି ଆଣିକି ଗୋଟେ ପତ୍ର ହଉଛି ଟଙ୍କା ଟ।
ହଁ
କେଉଁ କେଉଁ ପତ୍ର ତୋଲିକି ଆଣି କି। ଆମ ମତେ ଦେବେ ମୁଁ ତାଙ୍କୁ ସବୁ ଏମିତି ଜିନିଷ ସବୁ ଦେବି। ସେ ଦିନ କେତେ ବଢିଆ ଥିଲା।
ଆଜ୍ଞା ସେତେବେଳେ ଭଲ ଦିନ ଥିଲା ଛୋଟ ବେଳ କଥା ଆଉ।
ହଁ ବଢିଆ ଲାଗେ ଛୋଟବେଳର ସ୍ମୃତି ପୁରା ଅଲଗା।
ଆଜ୍ଞା ଆଉ ବଡ ହେଲେ କଣ ମିଳିବ?
ବେଳକୁ ସେମତି କାଟିଥିବ ହଁ ବଡ ହେଲେ। ଆପଣ ବି ଖେଳିଥିବେ ସାଙ୍ଗ ମାନଙ୍କ ସହିତ। ଭଲ ମଜା କରିଥିବେ। ହୁଁ ହୁଁ ଯା ହଉ। ତମ ସହ ଛୋଟବେଳ କିଛି ନା କିଛି ସିମିତି ଥାଏ। ଛୋଟବେଳ କେତେ କଣ ଖେଳକୁଦ।
ସେତେବେଳେ ଆମର ବେଶୀ ଥିଲା ନା କିନ୍ତୁ ଏବେକୁ ଦେଖିଲା ସିଏ ଆମେ ଯୋଉ ମାନେ ଆଜିକାଲି। ପିଲା ସବୁ ମୋବାଇଲ ନ ଦେଖିଲେ ଭାତ ଖାଉନାହାନ୍ତି।
ହଁ ଯାହା କହିଲେ ଆଜିକାଲିଆ ଛୁଆ ସବୁ ଫୋନ ନ ଦେଖିଲେ ଖାଉନାହାନ୍ତି ସେ କି ଟିଭି ନ ଦେଖିଲେ ଖାଉନାହାନ୍ତି ସେ ହଁ ସେଇ ଟାଇମ ରେ ଅ ଆପଣ ବି ତ ଯୋଉ ସମୟରେ ମୁଁ ବି ତ ସେଇ ସମୟରେ ଗୋଟେ ବର୍ଷ ଏପଟ ସେପଟ ସେଇ ମୁଁ ସ୍କୁଲ ରୁ ଆସିବି ମାନେ କେମିତି ଦିଟା ଖାଇ ଦେଇକି ଯିବି ଦୌଡ଼ିବି ଖେଳିବା ପାଇଁ।
ଆଜ୍ଞା
ମୋ ମା ମତେ ଯେତେ ଡାକିଥିବ ମୁଁ ଦୌଡ଼ିବି ଖେଳିବା ପାଇଁ ନା ଖେଳିବି ନା ଆଉ ସ୍କୁଲ ରେ ସେମିତି ଖେଳ ଛୁଟିରେ। କେମିତି ଆମେ ମଧ୍ୟାହ୍ନ ଭୋଜନ ଖାଇକି ଯିବୁ ଖେଳିବା ପାଇଁ। ଖେଳିବା ଟା ଆମର ମେନ୍ ଥିଲା। ପାଠପଢା ତ ତାବାଟରେ ପାଠପଢା ତ ହେଇଯିବ କିନ୍ତୁ ଆମେ କଣ ଏବେ ଛୋଟ ଛୋଟ ଭଳିଆ ଛୋଟ ବେଳ ଭଳିଆ ଆମକୁ ଆବେ ଖେଳି ପାରୁଛୁ ଚାହିଁଲେ ବି ଆମେ ଆମେ ଖେଳି ପାରୁନୁ।
ଆଜ୍ଞା
ସେଇଆ ଛୋଟ